ଶୁଭ ସନ୍ଧ୍ୟା।
କେମିତି ଅଛନ୍ତି?
ମୁଁ ଭଲ ଅଛି ଭାଇ।
କଣ କରୁଥିଲେ?
ହଁ ଘରେ ବସିଚି କିଛି ନୁହଁ ବର୍ଷା ପାଗକୁ ତ ରାତିରେ ଟିକେ ନିଦ ହଉନି ମୁଁ କହିଲି ଯୋଗାଯୋଗ କରିବା ବନ୍ଧୁଗଣ ମାନଙ୍କୁ। କିଏ ଯଦି ଆମ ପରି ଉଁ ଥିବେ ଯଦି ଶୋଇ ନଥିବ ଆଉ ଏବେ ଟିକେ କଥା ହେବା ବୋଲି ଥିଲି ଆଉ।
ଆଚ୍ଛା ଆଉ ଆପଣ କେଉଁ ସମୟରେ ମାନେ ଆପଣଙ୍କର ମାନେ ରାତ୍ରିକାଳୀନ ଭୋଜନ ସାରିଦିଅନ୍ତି?
ଆଛା ମୁଁ ଆପଣକୁ କିଛି କହିବା ପାଇଁ ଉଁ ଉଁ ଚାହୁଁଚି ଆପଣ ଟିକେ ଶୁଣିବେ ଯଦି
ନିଶ୍ଚୟ ନିଶ୍ଚୟ ନିଶ୍ଚୟ।
ଆ ବର୍ତ୍ତମାନ ମୁଁ ଥିଲି ଏ ସହରରେ ରହୁଥିଲି ସେଠି ରହି ଘର ଭଡା ନେଇକି ପାଠ ପଢା କରୁଥିଲି।
ନି ଆଜ୍ଞା ଆଜ୍ଞା।
ଦୀର୍ଘ ଦିନ ହେଲା ଘରକୁ ଆସି ନଥିଲି। ତ ଆଜି ମୁଁ ତାହା ମନେକରି କିଛି ଦିନ ଅଁ ଘରେ ରହିବି ସେ ସେ କଥା ଭାବି ମୁଁ ଆଜି ଘରକୁ ଆସିଲା ବାଟରେ ଦେଖିଲି ଆମ ଗାଁକୁ ଯେତେବେଳେ ଆସିଲି ଆମର ଗାଁ ଟା ଯେମ୍ ଯେହେତୁ ଆସିବା ବାଟରେ ଦେଖୁଚି ପୁରା ଆମର ମୁଖ୍ୟ ରାସ୍ ଟାରୁ ଆମର ଗାଁ ଟା ତିନି କିଲୋମିଟର ଜଙ୍ଗଲ ଭିତରେ ହବ।
ଆଜ୍ଞା ଆଜ୍ଞା।
ତ ମୁଁ ଯେତେବେଳେ ଗାଁ ବାଟ ଦେଇ ଆସୁଥାଏ ମତେ ଟିକେ ହଠାତ ଟିକେ ମ ମୁଁ ଚମକି ପଡିଲି କାରଣ ରା ତି ବି ହେଇଯାଇଥା ବର୍ତ୍ତମାନ ମୋ ଘରେ ପହଞ୍ଚିଲି ରାତି ଆଠଟାରେ ତ ମୁ ଦେ କି ଆଶ୍ଚର୍ଯ୍ୟ ହେଲି। ଆମର ଗାଁ କୁ ଯୋଉଟା ସଂଯୋଗ ହେଇଚି ବିଦ୍ୟୁତ ତାର। ସେହି ତାରଟି ଛିଣ୍ଡି ଯାଇ ରାସ୍ତାରେ ପଡ଼ିଛି। ପଡିଥାଏ ଆଉ ପଡିଥିଲା ତ ମତେ ଟିକେ ଡର ବି ଲାଗିଲା। ତାପରେ ଦେଖିଲି କଣ ଏମିତି ଅବସ୍ଥା ତାପରେ ଦେଖିଲି ଗୋଟେ ଲାଇନ ପଲଟା ଭାଙ୍ଗି ଯାଇଚି। ଆଉ ତାର ଟା କପ୍ ମାନେ ତଳେ ପୁରା ଲାଗିକି ପୁରା ରାସ୍ତାରେ ପଡିକି ଅଛି। ଦେଖିଲି ତାପରେ କରେଣ୍ଟ ବି ନଥିଲା ବିପଦ ନାହିଁ ଆଉ ମୁଁ ତା ଉପର ଦେଇକି ଆସିବାକୁ ପଡିଲା ମୁଁ ଆସିକି ଠିକ ଆଠଟା ବେଳକୁ ପହଞ୍ଚିଚି। ଗାଁ ଟା ଗାଁ ଭଳିଆ ମତେ ଲାଗୁନି ସତେ ଯେମିତି ମୁଁ ଏକ ଜଙ୍ଗଲ ଭିତରକୁ ହିଁ ପଶିଛି ପ୍ରବେଶ କରୁଛି କାରଣ ସମ୍ପୂର୍ଣ୍ଣ ଗାଁ ଟା ଅନ୍ଧାର ହେଇଯାଇଛି ବିଦ୍ୟୁତ ନଥିବା ଯୋଗୁ।
ଆଜ୍ଞା ଆଜ୍ଞା।
ବର୍ତ୍ତମାନ ଗୋଟେ ଏମିତି ପରିସ୍ଥିତି ମୁଁ ମୋ ସାମ୍ନାରେ କଣ ଅଛି ମୁଁ ନିଜେ ଜାଣି ପାରୁନି ଖାଲି ମୋବାଇଲ ଟା ଯଦି ଅନ୍ ହେଲା ମୋବାଇଲଟାକୁ ଦେଖୁଛି ମୋବାଇଲ ମତେ ଦେଖୁଛି ପରିସ୍ଥିତି ଟିକେ ଏଇଭଳିଆ ଅଛି ଆଉ ବର୍ଷାକୁ ବର୍ଷା ତୁହାକୁ ତୁହା ବର୍ଷା ଝାଞଜି ପବନ ଦଉଛି। ଆଉ ବାସ୍ ନେଟୱାର୍କ ଟିକେ ଅଛି ବୋଲି ଟିକେ କଥା ହେଇପାରୁଛି।
ନିଶ୍ଚୟ ନିଶ୍ଚୟ ଆଜ୍ଞା ମୁଁ ଆପଣଙ୍କର ମାନେ ଆପଣ ଯାହାବି ଅସୁବିଧା ସମ୍ମୁଖୀନ କରୁଛନ୍ତି ନିଶ୍ଚୟ ମୁଁ ତା ବୁଝିପାରୁଛି କାରଣ ଅ ଆପଣ ଯେମିତି ଆପଣ ନିଶ୍ଚୟ ମାନେ କହିଲେ ଆପଣଙ୍କର ଗାଁ ମାନେ ରୋଡରୁ ମାନେ ତିନି କିଲୋମିଟର ଭିତ ଭିତରେ ହବ ତ ମାନେ ସେ ଆପଣଙ୍କର ଗାଁକୁ ବିଦ୍ୟୁତ ଯୋଗାଣ ଯଉ ହଉଥିବ ନିଶ୍ଚୟ ମାନେ ବିଲରେ ବିଲ ଦେଇ ମାନେ ସମସ୍ତ ଯୋଉ ଇଲେକ୍ଟ୍ରିକ ପୋଲ ସବୁ ଥିବ ଖୁଣ୍ଟ ସବୁ ଥିବ। ତ ଏବେ ମାନେ ପୁରା ମାନେ ଦୀର୍ଘ ଚାରି ପାଞ୍ଚ ଦିନ ହେଲା ମାନେ ତୁଆକୁୁତୁଆ ବର୍ଷା ହଉଛି ତ ସେଇ ବର୍ଷାର ପ୍ର ମାନେ ପ୍ରଭାବରେ ସେ ଯୋଉ ପାଣି ଯୋଉ ବହୁଛି ସେଇ ପ୍ରଭାବରେ ହୁଏତ ବିଦ୍ୟୁତ ଖୁଣ୍ଟଟି ପଡିଯାଇ
କିନ୍ତୁ ପ୍ରଭୁଙ୍କର ଦୟାରୁ ସେଠାରେ ମାନେ କରେଣ୍ଟ ନଥିଲା। ବିଦ୍ୟୁତ ନଥିଲା ସେଥିପାଇଁ ମାନେ ଅ ଅନେକ ଲୋକ ବି ସେପଟେ ଯିବା ଆସିବା ହେଇ ଥିବେ ଆପଣ ବି ଯିବା ଆସିବା ହେଲେ ଅନେକ ଲୋକ ବି ଯିବାଆସିବା ହେଇଥିବେ କିନ୍ତୁ ପ୍ରଭୁଙ୍କ ଦୟାରୁ କାହାର କିଛି କ୍ଷୟକ୍ଷତି ହେଇନି। ସେଥିପାଇଁ ମାନେ ପ୍ରଭୁଙ୍କୁ ଧନ୍ୟବାଦ ଦେବି।
ନିଶ୍ଚିତ ଭାଇ ଏହା ତ ମୁଁ ଦେଖିନି। ଆମ ସହରରୁ ପାଖାପାଖି ଆମର ମୁଁ ଯୋଉ ସହରରେ ରହୁଥିଲି। ଆ ଘର ଭଡା ନେଇଚି ସହରରୁ ପାଖାପାଖି ଆମର ଗାଁ ଟା କୋଡିଏ କିଲୋମିଟର ଦୂର ହବ। ମୁଁ କୌଣସି ଗୋଟେ ଗାଁରେ ଆସିବା ବାଟରେ ରାସ୍ତା ଗୋଡ଼ରେ ଗାଁଟା ଗୋଟେ ଦେଖିଲେନି ଯୋଉଠି ବିଦ୍ୟୁତ ଆଲୋକ ଅଛି। ତ ମୁଁ ବି ଅନୁମାନ କରୁଥିଲି ଆମ ଗାଁର ପରିସ୍ଥିତି ଟି ମଧ୍ୟ ସମାନ ହେଇଥିବ ମତେ ଏହାକୁ ସାମ୍ନା କରିବାକୁ ପଡିବ। ଅବଶ୍ୟ ତାହା ହିଁ ସତ୍ୟ ପ୍ରମାଣିତ ହେଲା ମୁଁ ଆସି ଘରେ ପହଞ୍ଚିଲି ଘର ବି ଅନ୍ଧାର ଆଉ ମୋର ପରିବାର ମଧ୍ୟ ବହୁତ ଜଲଦି
ଆପଣ ଆପଣ ଯେଉଁ ଏବେ ଯେଉଟି ଡ଼ିଲ ଏବେ ସମସ୍ତ ବିଦ୍ୟୁତ କାର୍ଯ୍ୟକୁ ବହନ କରିଛି ଆପଣ କଣ କିଛି କି ମାନେ ଅଭିଯୋଗ କିଛି କଲେ?
ମୁଁ ତ ବର୍ତ୍ତମାନ ପହଞ୍ଚିଛି କଣ ଅଭିଯୋଗ କରିବି ଆଜ୍ଞା ଆଉ ଦେଖିବା କାଲି ଆସନ୍ତା କାଲିକୁ ଅପେକ୍ଷା ଅଛି ଆଉ ଗାଁର ଲୋକମାନଙ୍କ ବଡ ମାନଙ୍କ ସହ କଥା ହେବୁ ତାପରେ କୌଣସି ଗୋଟେ ନିଷ୍ପତ୍ତି ଏଇ ନେଲା ପରେ ଆଗକୁ ଆମେ କୌଣସି ପଦକ୍ଷେପ ନେବୁ ବୋଲି ଭାବୁଛି ମୁଁ ବର୍ତ୍ତମାନ।
ଆ ଆଜ୍ଞା ନିଶ୍ଚୟ ନିଶ୍ଚୟ ଭାବରେ ଆପଣ କିଛି ଗୋଟେ ପଦକ୍ଷେପ ନିଅନ୍ତୁ ଆପଣଙ୍କର ଗ୍ରାମର ଅପଞ୍ଚ କୁ ଅ ଆପଣ ମାନେ କଥାବାର୍ତ୍ତା ହେଇ ତାଙ୍କ ସରପଞ୍ଚଙ୍କ ସହିତ ଯଦି ହେଇପାରୁଛି ତ ଆପଣ ଆପଣଙ୍କର ଯୋଉ ଜିଲ୍ଲାପାଳ ଥିବେ କିମ୍ବା କିଛି ଭିଡିଓ ଫିଡିଓ ଯଦି କିଏ ଥିବେ ତ ମାନେ ଉପରୋକ୍ତ ଅଫିସର ମାନଙ୍କ ସହିତ ଟିକେ ମାନେ ଦେଖା କରିବାକୁ ଚେଷ୍ଟା ଚେଷ୍ଟା କରନ୍ତୁ। ଯୋ ଦ୍ଵାରା କି ଯୋଉ ଆପଣଙ୍କର ଯୋଉ ବିଦ୍ୟୁତ ସମସ୍ୟା ରହୁଛି ଯାହାବି ଯୋଉ ଅ ବିଦ୍ୟୁତ ଖୁଣ୍ଟ ଯେଉଁ ପଡିଯାଇଅଛି କି ଯାହା ବି ମାନେ ଆପଣ ଯଉ ସମସ୍ୟାର ସମ୍ମୁଖୀନ କରୁଛନ୍ତି ସମସ୍ତ ସମସ୍ୟାର ସମାଧାନ ହେଇପାରିବ।
ହଁ ମୁଁ ତାହା ହିଁ କରିବାକୁ ଚେଷ୍ଟା କରିବି ଆଉ। ଅବଶ୍ୟ ବିଳମ୍ବ ହେବ କାରଣ ମୁଁ ଦେଖିଲା ଯାହା ଦେଖିଲି ବହୁତ ଜାଗାରେ ଖୁଣ୍ଟ ଭାଙ୍ଗି ଯାଇଛି ଗଛ ପୋଡିକି ତାର ଛିଡି ଯାଇଛି। ଅବଶ୍ୟ ସମୟ ଲାଗିବ ଆମକୁ ତ ଏଇ ବର୍ଷା ଋତୁରେ ଗୋଟେ ପ୍ରକାର ଅ ଏହା ବି ଏକ ସମସ୍ୟା ଭଳିଆ ପ୍ରତ୍ୟେକ ଗାଁ ରେ ବର୍ତ୍ତମାନ ଦେଖା ଯାଉଚି ଯେ ବିଦ୍ୟୁତ ବିଛିନ୍ନ ହେବା ଯୋଗୁ ଲୋକମାନେ ନାହିଁ ନଥିବା ଅସୁବିଧା ରାତିରେ ଯେମିତି କି ସାପ ବେଙ୍ଗ ବିଷାକ୍ତ କୀଟ ପତଙ୍ଗ ଘରକୁ ପ୍ରବେଶ କରିବାର ସମ୍ଭାବନା ରହୁଛି। ଏହା ଏକ ଚିନ୍ତାଜନକ ବିଷୟ ଭାବୁଛି ମୁଁ।
ନିଶ୍ଚୟ ଭାବରେ ଏହା ଏକ ଚିନ୍ତାଜନକ ବିଷୟ ଆପଣ ଠିକ ଭାବୁଛନ୍ତି। କାରଣ ଯେଉଁ ବିଶ୍ଵ ଆମେ ମାନେ ଭାବୁଛୁ ବର୍ଷା ଏକ ଉପଯୋଗୀ। ମାନେ ଋତୁ ଅଟେ ନିଶ୍ଚୟ ଭାବରେ ଉପଯୋଗୀ ଋତୁ ଅଟେ ଚାଷୀ ଭାଇ ମାନଙ୍କ ପାଇଁ। କିନ୍ତୁ ତୋ ସହିତ ତ ଅନେକ ମାନେ ଆମେ ଅନେକ ସମସ୍ୟାର ସମ୍ମୁଖୀନ ହେଇଥାଉ ଯେପରିକି ଆପଣ କହିଲେ। ଯେ ଆପଣଙ୍କ ଅଞ୍ଚଳରେ ମାନେ ବିଦ୍ୟୁତ ଅ ପରିବହନ ହେଇପାରୁନାହିଁ ଅନେକ ଜାଗାରେ। ଆ ଗଛ ପଡି ଯାଇଛି ବିଦ୍ୟୁତ ତାର ଛିଡି ଯାଇଛି ଖୁଣ୍ଟ ବିଦ୍ୟୁତ ଖୁଣ୍ଟ ମାନେ ବାହାରି ପଡିଛି ଅନେକ ସମସ୍ୟା ଆପଣ ନିଶ୍ଚୟ ସମ୍ମୁଖୀନ କରୁଛନ୍ତି ତ। ବର୍ଷା ଋତୁର ମାନେ କିଛି ସକାରାତ୍ମକ ବିଷୟ ବି ଅଛି କିଛି ନକାରାତ୍ମକ ବିଷୟ ବି ଅଛି।
ନିଶ୍ଚିତ ଭାଇ ଆପଣଙ୍କ ହିସାବରେ ଆମେ ସକାରାତ୍ମକ। ଯେତେବେଳେ ଘଟଣା ଘଟେ ତ ସମସ୍ତ ଆମେ ସମସ୍ତ ଲୋକ ମିଶି ଆମେ ନିଶ୍ଚିତ ଭାବରେ। ଉଁ ପାଳନ କିମ୍ବା ଉତ୍ସବ ମନେଇଥାଉ କିନ୍ତୁ ନକରାତ୍ମକ ଯେତେବେଳେ ଘଟ ଘଟଣା ଘଟେ ନିହାତି ଭାବରେ ଏକଜୁଟ ହେଇ ତାକୁ। ଯେମିତି ଆଉ ଭାବୁଛି ଆଉ।
ନିଶ୍ଚୟ ନିଶ୍ଚୟ ଆପଣ ମାନେ ଯେଉଁ ବିଷୟ ଆପଣ ମାନେ ମନରେ ଧାର୍ଯ୍ୟ କରିଛନ୍ତି ତାହା ଏକ ଉତ୍ତମ ବିଷୟ ଅଟେ। କାହିଁକି ନା ଆପଣ ଯଦି ଏହି ସମୟରେ ମାନେ ଯଦି ଅ ଏହି ସମୟରେ ଯଦି ଆପଣ କିଛି ପଦକ୍ଷେପ ନେବେ ନାହିଁ। ତ ମାନେ ଆଗାମୀ ଦିନ ମାନଙ୍କରେ ଆପଣଙ୍କର ଯୋଉ ଭାଇ ଭଉଣୀ ମାନେ ଆପଣଙ୍କଠୁ ସାନ ଯୋଉମାନେ ଥିବେ। ସେମାନେ ଆପଣ ଯଦି ଏଇ ସମୟରେ ଯଦି କିଛି ପଦକ୍ଷେପ ନେଇଥିବେ ତ ନିଶ୍ଚୟ। ଅନ୍ୟମାନେ ମଧ୍ୟ ଆପଣଙ୍କୁ ଦେଖି ମାନେ ଉତ୍ସାହିତ ହେବେ। ଯେ ଆମ ଗାଁ ର ଏକ ପୁଅ ଯିଏକି ମାନେ ଉତ୍ସାହର ସହିତ ଗାଁ ପାଇଁ କିଛି କରିବା ପାଇଁ ଚାହୁଁଛି। ନିଶ୍ଚୟ ଅନେକ ଲୋକମାନେ ବି ଆପଣଙ୍କୁ ସହଯୋଗ କରିବେ ଆପଣଙ୍କ ସହ ଛିଡା ହେବେ।
ହଁ ତାହା ହିଁ ହଁ ବର୍ତ୍ତମାନର ବିଷୟ ବସ୍ତୁ ଆଉ ଆପଣଙ୍କ ପଟେ ବିଦ୍ୟୁତ। ସଂଯୋଗ ଠିକ ଠାକ୍ ଅଛି ତ ଆଜ୍ଞା।
ଆଜ୍ଞା ଆଜ୍ଞା ଆମେ ଯେଉଁ ମାନେ ମୁଁ ଏବେ ବର ବରମ୍ପୁରରେ ରହୁଛି। ଏଠାରେ ସେମିତି କିଛି ସ ମାନେ ଅସୁବିଧାର ସମ୍ମୁଖୀନ ହେଇନୁ ଆମେ।
ବହୁତ ବଢିଆ ଆଉ ଶୁଣି ଖୁସି ଲାଗିଲା କାରଣ। ଆଉ ସହରାଞ୍ଚଳରେ। ପଦ ହୁଏ ଟିକେ କମ ପରିମାଣରେ ହୋଇଥାଏ ଏବଂ ଯଥା ସ। ଶୀଘ୍ର ତାକୁ ମାନେ। ଯଦି କୌଣସି ଖରାପ ହେଇଯାଏ କିମ୍ବା କୌଣସି। ବିଚ୍ଛିନ୍ନ ହେଲେ ତାକୁ ତିଆରି କରିଦିଅନ୍ତି। କିନ୍ତୁ ସେଇ ଘଟଣାଟି ଗାଁ ରେ ଟିକେ ଯାହା ବିଳମ୍ୱ ହେଇଥାଏ। ବେଳେ ବେଳେ ଗୋଟେ ସପ୍ତାହ ଗୋଟେ ମାସ ମଧ୍ୟ ହେଇଥାଏ କୋଉଠି କୋଉଠି ବିଜୁଳି। ମାରିବା ଯୋଗୁ ଟ୍ରାନ୍ସମିଟ ମଧ୍ୟ ଯଦି ସଟ ସର୍କିଟ ହେଇକି କିମ୍ବା ପୁଡି ଯାଇଥାଏ ତ। ତାହା ବେଳେ ବେଳେ ଏକ ବର୍ଷ ମଧ୍ୟ ଲାଗିଯାଏ ଏମିତି ବି ଆମେ ଘଟଣା ଗୁଡିକ ଆମ ପଞ୍ଚ ପାଖାପାଖି ଗାଁରେ ମଧ୍ୟ ଦେଖିଛୁ। ହଁ ଦେଖାଯାଉ ଆଗକୁ କଣ ହଉଛି ଆମ ଦ୍ଵାରା ଯାହା ସମ୍ଭବ। ତାହା ଆମେ ତ କରିବୁ ଭାବ କରିବୁ ତାହା ନିଷ୍ପତ୍ତି ନେବୁ ଆଉ।
ନିଶ୍ଚୟ ଭାବରେ କିନ୍ତୁ ଅ ମୁଁ ଆପଣଙ୍କୁ ଏକ ମାନେ ସ ଯେ ଆପଣ ଯୋଉ ଟିପି ଏସ୍ ଡ ର ଯଉଁ ଏବେ ସମସ୍ତ ବିଦ୍ୟୁତ ପରିବହନ। । ତ ଆପଣ ଯୋଉ ତାଙ୍କର ଯୋଉ କନଜୁମର ନମ୍ବର ଥାଉଛି ଯୋଉମାନେ ସହାୟତ ପାଇଁ ଯେଉଁ ନମ୍ବର ଟି ଥାଉଛି ସେ ନମ୍ବର୍ ରେ ଆପଣ ମାନେ କଲ୍ କରି ଏକ ଏକ ଅଭିଯୋଗ ପ୍ରଦାନ କରନ୍ତୁ। ଯୋଉ ଦ୍ଵାରା କି ଆପଣଙ୍କର ଅଞ୍ଚଳରେ ଯୋଉମାନେ ଆପଣ ଯୋଉ କହିଲେ ଉ ମାନେ ବେଳେ ବେଳେ ମାସେ ବି ହେଇଯାଏ କରେଣ୍ଟ ବିଦ୍ୟୁତ ମାନେ ପରିବହନ ଆସିବା ପାଇଁ। ତ ସେଇ ସମସ୍ତ ସମସ୍ୟାରୁ ଆପଣଙ୍କୁ ମାନେ ଯଥାଶୀଘ୍ର ସମ୍ଭବ ସେମାନେ ସାହାଯ୍ୟ କରିବେ। କାରଣ ସେମାନଙ୍କର ମାନେ ତାହା ପ୍ରତିଶ୍ରୁତି ଅଟେ ଯା ମାନେ ଯେତେ ସ ମାନେ ଯଥାଶୀଘ୍ର ହେଇପାରିବ। ସେମାନେ ଉ ସାହାଯ୍ୟ କରିବା ପାଇଁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି। ତ ନିଶ୍ଚୟ ଆପଣ ମାନେ ଗୋଟେ ଏ ଥର ଆପଣ ଚେଷ୍ଟା କରନ୍ତୁ ଗୋଟେ ମାନେ ଅଭିଯୋଗ ପ୍ରଦାନ କରିବା ପାଇଁ ଅଭିଯୋଗ ଯେତେବେଳେ ଆପଣଙ୍କର ରେଜିଷ୍ଟର୍ ହେଇଯିବ। ତାହା ଯୁକ୍ତିଯୁକ୍ତ ହେଇଯିବ। ନିଶ୍ଚୟ ସେମାନେ ଆପଣଙ୍କୁ ଯଥା ଶୀଘ୍ର ସମ୍ଭବ ଆପଣଙ୍କୁ ସାହାଯ୍ୟ କରିବେ।
ନିଶ୍ଚିତ ଆଜ୍ଞା ଆପଣ ଏକ ବହୁତ ଭଲ ଉପାୟ ଟା ପ୍ରଦାନ କଲେ। ତାହାକୁ ମୁଁ କାର୍ଯ୍ୟକାରୀ କରିବି ଏମିତି ତ ତା ଦ୍ଵାରା ଯଦି ପରିବର୍ତ୍ତନ ହେବ ନିଶ୍ଚିତ ଭାବେ ଆମେ ଏବଂ ଆମ ସପ୍ ପାଖାପାଖି କି ଗାଁ ଲୋକ ମଧ୍ୟ ସମସ୍ତେ ଉପକୃତ ହେବେ ଭାବୁଛି ମୁଁ।
ନିଶ୍ଚୟ ନିଶ୍ଚୟ ଭାବରେ ଉପକୃତ ହେବେ କାରଣ ମୁଁ ଆପଣଙ୍କୁ ଏଇ କଥା କହିବାର ତାତ୍ପର୍ଯ୍ୟ ଏହିକି ଯେ ମାନେ ଯେତେବେଳେ ମା ମୁଁ ଯୋଉ ଗାଁରୁ ମାନେ ଆସେ
ଆଜ୍ଞା।
ସେଠାରେବି ଯେତେବେଳେ ମାନେ ବିଦ୍ୟୁତ ପରିବହନ ଏଇ ବର୍ଷା ଯୋଗୁ ଯେ ଯେତେବେଳେ ମାନେ ବର୍ଷା ହଉକି କିଅନ୍ୟ କାରଣରୁ ବି ହଉ ଯଦି ଅ ବିଦ୍ୟୁତ୍ ପରିବହନ ବନ୍ଦ ହେଇଯାଏ ତ ମୁଁ ସେମି ସେଇ ପ୍ରକାରରେ ମୁଁ କରେ ମାନେ ଅଭିଯୋଗ ଦିଏ। ଯୋଉ ଦ୍ଵାରାକି ମାନେ ଅ ଯଥା ସମ୍ଭବ ସେମାନେ ଆସି ଅ ଆମାନଙ୍କର ସମସ୍ ଅସୁବିଧାକୁ ସେମାନେ ମାନ ସମାଧାନ କରନ୍ତି ସେଥିପାଇଁ ମୁଁ ଆପଣଙ୍କୁ କହିଲିଯେ ମାନେ ଗୋଟେ ଥର ଆପଣ ସେଇ ଅଭିଯୋଗ ପ୍ରଦାନ କରନ୍ତୁ ଯୋଉ ଦ୍ଵାରାକି ମାନେ ଆପଣଙ୍କୁ ଯଥାଶୀଘ୍ର ସାହାଯ୍ୟ ମିଳିପାରିବ।
ନିଶ୍ଚିତ ଆଜ୍ଞା ଆପଣଙ୍କ କଥାକୁ ମୁଁ ପାଳନ କରି କରିବି। ଆଉ ଆପଣଙ୍କ ସହ କଥାହେଇ ମତେ ଖୁସି ଲାଗିଲା ରହୁଚି ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର।